ହାଲୋ। ହାଲୋ।
ହାଲୋ।
ହାଲୋ ହଁ ହାଲୋ
ଆଣ୍ଟି ନମସ୍କାରେ।
ନମସ୍କାରେ କଣ କରୁଥିଲ କି ଝିଅ?
ନାଇଁ ଏଇତ ଆଉ ଛୁଟି ସରିଗଲା ଆସିଲୁ ହାରି ଜାଗାକୁ ଆଉ।
ହୁଁ, ହୁଁ, ଗଲ ଭାରି?
ହଁ, ଆସିକି ଟିକେ ଧୁଆ ଧୋଇ ଚାଲିଛି ପୋଛା ପୋଛି ସଫାସୁଫି ଆଉ।
ଆ ହଉ ର ନଥିଲା ଦିନଠୁ ହେଲା ଆଉ।
ଓହ ଡଷ୍ଟ ହେଇଯାଇଛି ସବୁ। ଝଡା ଝଢି ପୋଛା ପୋଛିି ଚାଲିଛି ଆଉ।
ଓ ହଉ ଆଉ ନକଲେ ଆଉ କେମିତି ଏରା ଭଲ ଲାଗିବନି ନା
ହଁ।
ହୁଁ ଆଉ କଣ ଖାଇଛ?
ନାଇଁ ଖାଇନୁ ମାମୁ ଘରେ ତ ଆସିଲୁ ମାମୁ ଘର ପଟେ ହେଇକି। ତ ମାମୁଁ ଘରେ ଖାଇିଦେଇକି ଆସିଲୁ ତାଇଁ ଆଉ ଆସିକି ଶୋଇପଡିଲୁ ତା ପରେ ଉଠିକି ସବୁ କରୁଛୁ ଆଉ।
ଓହୋ ହୋ ତମ ମାମୁଁ ଘର ନା ଏ ତ ଅ ବାବୁଙ୍କ
କୁ ହର
ଅ ହଁ। ବୁଲିକି ଗଲ ଟିକେ ଖୁସି ଲାଗିଥିବ ଆଉ ଉଁ
ମୁଁ କହିଲି ଚି ମାମଁ ଘର ତ ମାମୁଁ ଘର ଆଉ।
ହଁ ହଁ ହଁ ହଉ।
ଯୋଉଠି ମଣିଷ ଆନ୍ତରିକତା ପାଇଲେ ସେଟା ହେଲା ନିଜର।
ଓ ସେଇଟା ଗୋଟେ କଥା ଆମ ତ ଯୋଉ ତ ଶୁଣିଥିଲି ତମ ମାମୁଁ ଘରକୁ ଯାଇଥିଲ କଣ କେମିତି ଖୁସିବାସି ହେଲେ ନା ନାଇଁ ଭଲ ଲାଗିଲା ନା ନାଇଁ ମାମୁଁ ଘରେ?
ଆମର ମାମୁଁ ଘର ତ ଆମେ ଯେତେବେଳେ ବି ଯିବୁ ଯେକୌଣସି ମୁହୂର୍ତ୍ତରେ ବି ସମସ୍ତେ ଖୁସିବାସି। ପଳେଇ ଆସ ସେ ମାଇଁ କହିଲେ ଭଲ ହେଲାନି ପଳେଇଲ ଆଉ ଟିକେ ସମୟ ରହିଥାନ୍ତ। ଖାଇଦେଇକି ସାଙ୍ଗେ ସାଙ୍ଗେ ପଳେଇଲ।
ହୁଁ ସେ ବି କାମଧନ୍ଦାରେ ବ୍ୟସ୍ତ ଥିବେ।
ହଁ ସବୁ କାମ ଗୋଟେ ଯାଇଥିଲେ କାମରେ ତ।
ହୁଁ।
ତ ସେ ସେ ଟିକେ ଥିଲେ ବାହାରେ ସବୁ ଆମେ ପଳେଇ ଆସିଲୁ ଆଉ ଦେଖା ହେଇପାରିଲାନି।
ଆଉ ପୁଣି କେତେବେଳେ କାମ ପଡିଲେ ଦେଖାହବ ଆଉ।
ହଁ ପ୍ରାୟ ସମସ୍ତେ ତ ପ୍ରାୟତଃ ସମସ୍ତ ଛୁଆଙ୍କୁ ନେଇକି ରହିଲେ ବାହାରେ ପାଠ ପଢିବା ପାଇଁ କେତେବେଳେ ଅକେଜନ ହେଲା ମଣିଷ ଦେଖା ସାକ୍ଷାତ ହେଲା।
ଓ ହଉ ହେଇଥିରେ ବି ହଉ ଟିକେ ଦେଖାସାଖ୍ୟାତ୍ ହେଲେ ବି ଗୋଟେ ମନ ଖୁଛି ନାଇଁ କି?
ପାଞ୍ଚ ଦଶ ମିନିଟ୍ ବି ଯିଏ ଦେଖାସାଖ୍ୟାତ୍ ହେଲେ ସେଇଟା ବି ଗୋଟେ
ହଁ ହଁ ହଁ ଆଉ ତମେ ପୁଅ ଚଣ୍ଡ ଝିଅ?
ଝିଅ ଟା ଏଇଠି ଖେଳୁଛି ଛୁଆର ପୁଅଟା ଏଇ ଜଉ ଜିଦି କରୁ ତା ଦେହଟା ଭଲ ନାଇଁ କହୁନଥିଲି କି? ଥଣ୍ଡା ହେଇ ଜର ହେଇଛି ବୋଲି ଟିକେ ଛିଡ୍ ଛିଡ୍ ହଉଛି ତାପରେ ଅଁ ମେଡିସିନ୍ ତ ଖାଇଛି ତାଙ୍କ ଘରେ ଥିଲା ତା ଦିଦି ଆ ତାଙ୍କ କୁନିପୁଅ ସାଙ୍ଗରେ ଖେଳୁ ହେଲା ପଳେଇଆସିଛିି ତାକୁ ଟିକେ ଭଲ ଲାଗୁନି ହେଠୁ କହୁଛି ବାବା ଟିକେ ଟିଭି ଆଜି ଲଗେଇ ଦିଅ ମୁଁ ଟିକେ ଦେଖିବି।
ହୁଁ ଯାହେଲେ ଟିକେ ଭଲ ଲାଗୁନଥିବ ଆଉ।
ହଁ ଏଠି ଆମ ଛୁଆ ଥିଲେ ପୁଅ ଝିଅ ଦି ଜଣ ତାଙ୍କ ସହିତ ଖେଳୁଥିଲା।
ଉ ଆଉ ତମ ଘର ବାଲା ଯୋଉ ଆଣ୍ଟି ତାଙ୍କ ସାଙ୍ଗେ ଦେଖା ହେଲାଣି ନା ନାଇଁ ତମର?
ହଁ ତାଙ୍କ ସହିତ ଯାଇକି ଦେଖା କରିକି ଆଇଲୁଣି।
ଆଣ୍ଟି ଭଲ ଅଛନ୍ତି?
ହଁ ଆଣ୍ଟି ଆଣ୍ଟି ଭଲ ଅଛନ୍ତି ତାଙ୍କ ଘର
ତମେ ଆଣ୍ଟିକି ବହୁତ ଦିନ ହେଲା ଦେଖିନ ମିଠା ଫିଠା ଟିକେ କାଲି ଆଣିକି ଦେଇଦବ ଆଉ।
ହଁ ତ ଯାଇନୁ ଆଜି ବି ବାଟରେ ହେଁ ତ ମମି ଆସିନାହାନ୍ତି ମମି କହିଲେ ତମେ ବାଟରେ ଯାହା ନେଇଯିବ କିଣିକି ତାପରେ ଆମେ ତ ଜଲଦି ଜଲଦି ପଳେଇଆସିଲୁ କାହିଁକି ନା ସେ ଫେରିବା
ନାଇଁ ଅଡ ଟାଇମ୍ ରେ ବି ବାଟରେ କିଛି ଅଡ ଟାଇମ୍ ରେ ବି କଣ ବାଟରୁ ନ ନବାଟା ଭଲ କାଲି ଫ୍ରେସ୍
ତାପରେ ଆଜି ଯୋଉ ବା ଟା ବି ଦେଇକି ଆସିଲୁ ପ୍ରାୟତଃ ପାଖାପାଖି ବହୁତ ସାରା ଦୋକାନ ବନ୍ଦ ଥିଲା ବହୁତ ବନ୍ଦ ଦୋକାନ ଥିଲା। ଖୁବ କମ୍ ଦୋକାନ ଖୋଲା ଥିଲା ଅ ବହୁତ ଦୋକାନ ଯେ ଖାଇବା ଫାଇ ଦୋକାନ ତ ସବୁ ବନ୍ଦ ଥିଲା ପ୍ରାୟତଃ।
ହଉ ଆଜି ଘରୁ ଗଲ ମନ ଟିକେ ଦୁଃଖ ଥିବ ନା ନାଇଁ ହେମିତି କି
ନାଇ ମନ ଦୁଃଖ ଅଛି ବହୁତ ଦୁଃଖ ଅଛି ଘରେ ଟିକେ ବସିଥିଲି। ଏଠି ବର୍ତ୍ତମାନ ହାବାଟାଇଟି ହେଇଗଲାଣି।
ଆଉ ସବୁ ଘରେ ସବୁ କଣ ନେଲ ନା ସେମିତି ଗଲ ଭାରି?
ଘରୁ କେତେବେଳେ କିଏ ଖାଲି ହାତରେ ଆସିଲାଣି ନିଜ ଘରୁ?
ହଁ ହଁ ଆଉ ଯେତେ ବାହାରୁ କିଣ ଘର ଜିନିଷରେ ଗୋଟେ ଖୁସି ଆଉ।
ହଁ।
ମତେ ବି ଆଜି ଟିକେ ଟାଏଡ ଲାଗୁଛି ହଁ ଯାଇଥିଲି ଭାରି ଗୋଟେ କାମରେ ଆମ ଘରକୁ ଯାଇଥିଲି ତ ଫେରୁଛି ନା ପହଞ୍ଚୁଛି। ମୁଁ ହେଥିପାଇଁ ଟିକେ ଟାଡ଼ ଟାଏଡ ଲାଗୁଛି ଫି ଲାଗୁନି ଏବେ ମନେ ପଡିଗଲା ମୁଁ କହିଲି ଟିକେ କଥା ହେଇପଡେ ଆଉ।
ହଁ।
ହୁଁ। କଥା ହେଲେ ବି ଟିକେ ଭଲ ଲାଗିବ ଆଉ କଣ?
କଥା ହେଲେ ହଁ ମାଇଣ୍ଡ ଟିକେ ଫ୍ରି ଲାଗିବ।
ହଁ। ଆଉ ତମର ଯୋଉ ସେଇ ଶୁଆ ଟା ଅଛି ନା?
ହଁ ଶୁଆ ଅଛି ଆମ ତଳ ଆଣ୍ଟିଙ୍କ ଘରେ ଅଛି। ଆ ମୁଁ ତ ଦେଖିନି ଆଉ ସିଲୁ ତ ଟାଇମରେ ଆସିଲୁ ତାପରେ ଆସିଲା ପରେ ଏତେ ବାଟ ବାଇ ଯୋଉ ବସିକି ଆସିଲୁ ନା ହଁ ତ ମୁଁ ଅଣ୍ଟା ଟା କହୁ ନଥିଲି ଟିକେ ଇଏ ହଉଛି ବୋଲି ପେନ୍ ହଉଛି ବୋଲି। ତ ଟିକେ କାଟିଲା ଆସିକି ଶୋଇପଡିଥିଲୁ। ଏଇ ଉଠିକି ତ ଏବେ ଝଡା ଝଡି କରୁଛୁ ଆଉ।
ଆଃ ହଉ ଯାହା ଯେତିକି କରିକି ରାତିଟା ଖାଇଦବ କାଲିଠୁ ଯାହା ରୁଟିନ୍ ଯାହା ଯେମିତି କରିବ ଆଉ।
ହଁ।
ଆଉ
ମୁଁ ତ ସେଆ କହୁଥିଲି ଦେଇ କଣ ତଳ ଆଣ୍ଟି ପଚାରୁଥିଲେ କହିଲେ ଆଉ ସାରା ଦେବିକି ଭା ତ ତରକାରୀ କଣ ଖାଇଦବ ମୁଁ କହିଲି ନାଇଁ ନାଇଁ ଆଣ୍ଟି ଖାଇକି ଆସିଛୁ ମାମୁଙ୍କ ଘରେ ଆଉ ତ ଏଇନୁ ଖା ଖାଇବୁନି ଦେଖିବା ରାତିକି ହବ ଯଦି କଣ କରିବା ଆଉ।
ହଁ ଆଉ କଣ କରିବ ଯହେଲେ
ଏଇ ଭଳିଆ ଆଉ।
ଆଉ ପୁଅ ଘରେ ଅଛନ୍ତି ନା କୁଆଡେ ଯାଇଛନ୍ତି?
କଣ କହିଲେ
ପୁଅ ଅଛନ୍ତି ନା ନାହାନ୍ତି?
ହଁ ଅଛନ୍ତି ଘରେ ଅଛନ୍ତି।
ଭଲ ଅଛନ୍ତି।
ହଁ ହଁ ଭଲ ଅଛନ୍ତି।
ହଁ।
ଏଇତ ସେ ଅଛନ୍ତି ବସିକି କୁ ପୁଅର ଆଉ ତାଙ୍କର ଟି ଭି ଦେଖୁଛନ୍ତି। ଝିଅ ତାର ଗ-ଗଡୁଛି ବର୍ଷା ବି ବହୁତ ଜୋର ପୁରା ଉଠିକି ଆସିଲାଣି।
ଓହ ଛୁଆ ସନ୍ଧ୍ୟାବେଳ ଖାଇବା ଖାଇଛନ୍ତି ନା ଖାଇନାହାନ୍ତି?
ହଁ ଖାଇନାହାନ୍ତି ହେନୁ ଖାଇବେ।
ଓହୋ ହଁ ଏଇ ତ ମଣିଷ ଜୀବନ ବ୍ୟସ୍ତ ଜୀବନ ଏଇ ବ୍ୟସ୍ତ ଭିତ
ହଁ ନାଇ ଏ ପୁରା ଡଲ ଫ୍ରି ହେଇଥିଲା ନା ସବୁ ଆଉ ଟିକେ ପୋଛ୍ ଧୁଆ ଧୋଇକି ପୋଛାପୋଛି ନ କଲେ ବସି ହବନି।
ହୁଁ।
ଓହ ତାପରେ ରୋଷେଇ ଘର ଟା ବେଶୀ ରସ ହେଇଯାଇଥିଲା ତାକୁ ଟିକେ ଝଡା ଝଡି ନ କଲେ ରୋଷେଇ ବାସ କରି ହବନି ନା।
ହଁ ଯାହା ଯେତିକି କରିକି ରାତିଟା ଖାଇଦବ ଆଉ କଣ।
ହଁ। ହୋଉଛି ଜଲଦି ପୋଛି ଦେଇକି ଛୁଆଙ୍କୁ ଖୋଇଦବା ଆଜ୍ଞା।
ହଁ ଭାତ ନହେଲେ ଭା ଭତ ବସେଇ ଦିଉଛି ତାକୁ ପଖାଳିକି ନା ଆଜି ଖାଇବ କାଲି ଖାଇଦବ ବାସରେ।
ହଁ ଦେଖିବା କଣ ବସେଇବା, ଭାତ କି ରୁଟି, ଦେଖିବା କଣ କରିବା ଆଉ।
ପୁଣି କଣ ଖାଇବ?
କାଲି ସକାଳୁ ଭାତ ବସେଇବୁ।
ଓଁ ହଁ ତାହେଲେ ଛୁଆପିଲା ଧନ୍ଦା ସା
ଗାଁ ରୁ ତ ନେଇଆସିଛୁ ସବୁ ସଉଦା।
ହୁଁ। ହୁଁ ହୋ ହ। ଆଉ ଏମିତି ତ ଆଉ ଟିକେ ହଇରାଣ ଯୁଆଡେ ଯିବ ଟ୍ରାଭ ଲିଙ୍ଗ ଯାଇ
ହଁ ତାପରେ ମାସେ ଦିମାସେ ପଳେଇ ମାସେ ପାଖାପାଖି ପଳେଇଥିଲୁ ବାହାରେ ଗାଁ କୁ ତ।
ହଁ।
ମାସ ଭିତରେ ରହିଲା ପରେ ତାପରେ ଯାହା ଘରର ଅବସ୍ଥା ହେଇଥିବ। ଯିବାକୁ ଯେତିକି ଖୁସି ଲାଗିବ ଆସିଲା ପରେ ଯୋଉ ଝଡାଝଡି ସଫା ସଫି।
ହଁଁ।
ହଁ ଅଙ୍କଲ କଣ କରୁଛନ୍ତି?
ହଁ ଯୋଉ ଅଙ୍କଲ କଣ କରୁଛନ୍ତି, ଏଠି କଥା ହଉଛନ୍ତି ସ ଆଜି ଯୋଉ ଆମେ ଯାଇଥିଲୁ ଆମ ଘରକୁ ଯାହା ଗାଡି ନେଇଥିଲୁ ସେ ଭଣଜା ହେବେ ତ ସେ ତାଙ୍କ ଘରେ ଟିକେ କଥା ହଉଥିଲୁ ଆଉ। ଆଉ ସେ କଣ ଗପି ଗପି ଆସୁଥିଲେ ତ ସେଇଟା ମୁଁ ପଚାରୁଥିଲି କଣ କଥା ହଉଥିଲେ ସେ କଥା ହଉ
ଏ ଘରେ ତମର ବୋହୁ।
ଆ ସିଏ କଣ ରୋଷେଇ ଘରେ ଅଛି, ଚା ଫା ବସେଇଛନ୍ତି ନା କଣ ଆଉ।
ଓହୋ ଛୁଆ ପିଲା କଣ କରୁଛନ୍ତି ସବୁ?
ଛୁଆ ପିଲା ସବୁ ଏଇଟା ଖେଳୁଛନ୍ତି ଆଉ। ଏ ରା ରୋଷେଇଘରେ।
ତେ ଘରକୁ ତ ଯାଇଥିବେ ଖୁସି ପୁରା ମନ, ସମସ୍ତଙ୍କୁ ଦେଖିକି ଘର ଲୋକଙ୍କୁ ଆଉ।
ହଁ ରହିତ ହେଲାନି, ପଳେଇ ଆସିଲି। ଦେଖିବା ସୁବିଧା କେତେବେଳେ ହବ ଯାଇକି ଦିନେ ଦିଦିନ ରହିକି ଆସିବି ଆଉ। ଦେଖିବା ଆଉ କାମ ତ ପ୍ରବଳ, କାମରୁ କେତେବେଳେ ଫୁରୁସତ ମିଳୁଛି ଯେ ମଣିଷ କଣ କରିବ?
ଛାଡିକି ଆଉ କୁଆଡେ ଯାଇ ହଉଛି, ଏଇ ଯଦି ଛୁଟି ଫୁଟି ଟି କିଏ ହେଲା କି କଣ ଦରକାର ପଡିଲା
ହଁ। । କରିବା ଆଉ ଯିବା କେତେବେଳେ ଆଉ। ହଁ ଆସିକି ଗରମ ଗରମ ଲାଗୁଛି। ବର୍ଷା ଟିକେ ହେଲେ ବି ଭଲଲାଗନ୍ତା।
ତ ବହୁତ ଜୋର ସେ ପୁରା ବର୍ଷା ଉଠେଇଛି।
ଆ ହଁ। ହଁ ନାଇଁ ଆମ ଆ ନାଇଁ ଆମର ବି ବର୍ଷା ନାହିଁ। ହଅନ୍ତା। ଓ ହଉ, ଆଉ କଣ?
ଏଇ ଇଏ ତ ଚାଲିଛି ଆଉ, ଆଉ ଚା ପିଲେଣି?
ନାଇଁ ଚା ପିଇନି। ଭଲ ଲାଗୁନି ଯେ, ଟିକେ ଗଡୁଛି। ପିଇବି ଆଉ।
ଆଉ କଣ ସବୁ? ଆଉ ଯାଇଥିଲେ ଘରକୁ, କାହା କାହା ସହିତ ଦେଖାହଲା, କଣ କଣ କଲେ?
ସବୁ ଝିଆରୀମାନେ ଆସିଥିଲେ, ଭଉଣୀ ଆସିଥିଲେ। ଆଉ ଭାଉଜମାନେ ଥିଲେ, ମା ପୁତୁରା ସମସ୍ତେ ପରିବାର ଯାକ। ସବୁ ଏକାଠି ହେଇଥିଲୁ। ଖୁସି ହେଲା, ଖାଇବାଖାଇବା ପିଇବା କରିକି ଆସିଲୁ। ସେମାନେ ସବୁ ରହିଲେ, ଭଉଣୀ ବି ରହିବ। ହଁ ନାଇଁ ଭଉଣୀ ରହିବ ତ, ମନ ଟା ଦୁଃଖ ମୁ ଟିକେ ରହିପାରିଲିନି। ଆଉ ମୋର କାମ ଅଛି, ହଁ। ଆ ହଉ ହଉ ଝିଅ ରଖୁଛି ଗୋଟେ କଲ୍ ମୋର ଆସ କୋଉଠୁ ଅରଜେଣ୍ଟ ଗୋଟେ ରଖୁଚି ହଉ।